ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ କଣ ମୁଁ ଏଇଟା ସନ୍ଧ୍ୟା ସମୟରେ ତ ସ ସନ୍ଧ୍ୟା ଓହ ଏମିତି କି ଆଉ ମୁଁ ସନ୍ଧ୍ୟା ଭ୍ରମଣ କରୁଛି କହିପାରିବି ଆ ଆପଣ ମୁଁ ମଟ ସାଇକେଲରେ ଏଟା ବୁଲୁଛି ଆଉ ଆପଣ ଖେଲ ପଡ଼ିଆ
ହଁ ହଁ ହଁ ହଁ ମୁଁ ଖେଳ ପଡ଼ିଆରେ ଅଛି। ଆଉ କଣ ଖାଇଲେ ଆଜି?
ଆଜି ଟୁ ମଙ୍ଗଳବାର ଆଜିଠୁ ଆମିଷ ଦିବସ ଆଉ ଆଜି କିଛି ନଥିଲା ଏମିତି ଥିଲା ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଥିଲା। ଆଉ ଭାତ ଡ଼ାଲି ଏମିତି ଆଉ ଚି ଚିପ୍ସ ଥିଲା ଆଉ ଆପଣ କଣ ଖାଇଲେ?
ମୁଁ ଆଜି ସାଦା ଖାଇଲି ଭାତ ଡ଼ାଲି ଭଜା। ଆଉ ସ ଆପଣ ଯୋଉ ବାଂଶ୍ ବାଉଁଶରେ ଗୋଟେ ତ ହଉଛି ସେଟା ଜାଣିଚନ୍ତି? ତରକାରୀ ହଉଚି।
ଆମ ପାଟେ କରଡି କୁହାଯାଏ କଣ କୁହନ୍ତି କି ଆପଣ ସା
ହଁ କରଟ ହିଁ କୁହନ୍ତି। ହ୍ୟାଲୋ। ହ୍ୟାଲୋ।
ହୁଁ ହୁଁ।
ହ୍ୟାଲୋ ଆପଣ କେବେ ଖାଇଛନ୍ତି କରଡ଼?
ହଁ ହଁ ମୋ ମୋର ବହୁତ୍ ପ୍ରିୟ ସେଟା ପିଲେ ନା ସେଟା ପା ବଢ଼ିଆ ଆ ଡ଼ିଅ ଆପଣ ଆପ ବୋ ସହରରେ ଅ ଚନ୍ତି ଆପଣଙ୍କୁ କେମିତିି ମିଲା ସେଟା?
ତ ମୋ ବାଇ ବାହାରକୁ ଯାଇଥିଲେ କିଛି ବୁଲ୍ ହ୍ୟାଲୋ ଆପଣଙ୍କୁ ମୋ ଆବାସ୍ ଆସିଛି?
ହଁ ହଁ ଶୁଭା ଯାଉଚି।
ଭାଇ ମୋ ଭାଇ ବାହାରକୁ ଯାଇଥିଲେ ତ ସେଇଟା ଧରିକି ଆସିଥିଲେ ଗୋଟେ ଗାଁ ଗାଁ କୁ ଯାଇଥିଲେ। ତ
ହଁ ନାଇଁ ନାଇଁ କଣକି ସେ ଖାଦ୍ୟଟା ଲୋକ ବୁଝନ୍ତିନି ମାନେ ଲୋକ ଉମ୍ ବାହାର ସହର ଲୋକ ଯେମିତି ଏବେ କହିପାରିବା ଆପଣଙ୍କର ବରହମ୍ ପୁର୍ ସେପଟେ ସାଙ୍ଗମାନେ ଙ୍କ ର ଏ ଏ ବାଉଁଶ କିଏ ଖାଇଛନ୍ତି ଏମିତି କହନ୍ତି ନା?
ମିଳେ ନାଇଁ, ନାଇଁ ସହରରେ ବି ଏସବୁ ବେପାର ପାଇଁ ଆସେ।
ମୁଁ ଜଣେ ସହରୀ ସାଙ୍ଗ ସହିତ କଥା ହୋଇଥିଲି, ସେ ମତେ ଥରେ କହିଥିଲା ତ ସେଥିପାଇଁ ମନେ ପଡିଲା, ସେ କହିଥିଲା କି ଏଇଟା କଣ ବାଉଁସ ଖାନ୍ତି କି ଏ
ହଁ, ହଁ।
ହେଇଥିଲା ତ ତ ଭଲ ଲାଗିଲା ଆପଣ ଜାଣିଛନ୍ତି। ହଁ, ହଁ।
ହଁ, ହଁ
ତ ଭଲ ଲୋକ, ଭଲ କଥା ଜାଣିଛନ୍ତି, ଭଲ ସେଟା ବି ଦେହ ପାଇଁ ଭଲ ବି ଆର ବହୁତ ମାନେ ସ୍ୱାସ୍ଥ୍ୟ ହିତକାର ଭିଟାମିନ୍ସ ରହେ।
ହେଲେ।
ସେଟା ଦେହ ପାଇଁ ବହୁତ ଭଲ କହୁଛି।
ହଁ, ହଁ, ହଁ, ଆପଣ ବି ନାଇଁ ଆପଣ
ତ
କଣ ଟିକେ ଭଏସ୍ କହୁଛି।
ହଁ ହ ହ ହଉ ସେମିତି କି ଓକେ ରୁହନ୍ତୁ ମ ମୁଁ। ମୋର ତ ନେଟୱର୍କ୍ ଭଲ ଅଛି ଏଠି ଆପଣଙ୍କୁ ବୋଧେ ଶୁଭା ଯାଉନି ମାନେ
ହଁ, ଟିକେ ଭଏସ୍।
ଦୁଇ ମିନିଟ୍ ଦିଅନ୍ତୁ ହଁ ଓ ହଁ, ହଁ ଏବେ ଶୁଭା ଯାଉଛି କି ଭଲସେ?
ହଁ
ହଁ, ହଁ
ତ ଆପଣ କେବେ ଖାଇଛନ୍ତି କି ସେ ରେ ଯୋଉ ତରକାରୀ ହୁଏ କି ଭଜା ହୁଏ।
ହଁ, ହଁ, ସେ ବଢିଆ ମୁଁ ବଢିଆ ମୁଁ ବହୁତ ଖାଏ, ସେ ସବୁବେଳେ ମିଳେନି ସେ ଏମତି ବର୍ଷା ସମୟରେ ହିଁ ମିଳେେ ବର୍ଷା ଜୋ ମାନେ ଆରମ୍ଭରୁ ବହୁତ ହୁତ୍ ମାନେ। ଖାଇ ବାକୁ ଭଲ ଲାଗେ ଆଉ ତାର ଗୋଟେ କିଛି ବି ଆମୁକୁ ଗୋଟେ କହେ ଆପଣ ଜାଣିନ ଥିବେ ସେ ମୁଁ ଜାଣିଛି। ସେ ସେଇଟାକୁ ଶୁଖେଇିକି, କାଟିକି ଛୋଟ ଛୋଟ କରି କାଟିକି, ଅ ହଣୁଆ ନା ହେଣୁଆ ଗଣ କରନ୍ତି ହେଲା କି ସେଟା ବି ଜାଣିଛନ୍ତି କି ତା ବିଷୟରେ ଆପଣ? ଛାଣିଛନ୍ତି। ହେ ନ କହନ୍ତି ଆପଣ ଗୋଟ କଣ କହନ୍ତି ହେଣୁ ନା କୁହନ୍ତି।
କଣ ନାଁ ଟା କଣ କହିଲେ ଆପ ନାଇଁ ମୁଁ ଏଟା ଜାଣିନି କେ ହେଲୋ ହେଲୋ ହେଲୋ
ହୋ
ଶୁଭା ଯାଉଛି କି ଆପଣ କୁଆଡେ ପଳେଇଥିଲେ ନା କଣ?
ଆପଣ କଣ? ନାଇଁ ଆପଣଙ୍କୁ କୁଆଡେ ପଳଇଥିଲେ କି? ଆପଣଙ୍କ ଭୟସ ଦଉଛନ୍ତି ଆପଣଙ୍କ ଭୟସ୍ କଟ୍ ହଉଛି ବୋଧେ।
ନା, ନା, ନା। ଆଉ ମୁଁ ମାନେ ଆପଣ ହେଲୋ ହେଲୋ କହୁଛି ଆପଣ ଶୁନାହାନ୍ତି, ମୁଁ କହୁଥିଲି ଶୁଣୁନ୍ତୁ
ନାଇଁ ମୁଁ ବି ହାଲୋ ହିଁ କହୁଥିଲି ଆପଣ ଶୁଣି ନାହାନ୍ତି ମତେ ଲାଗୁଛି ଆପଣଙ୍କର ବଟ ନେଟୱର୍କ୍ ପ୍ରବ୍ଲେମ୍ ନା କଣ?
ଠି ନେଟୱାର୍କ ଭଲ ଅଛି ଦିଦି ଆପଣ କହୁଛନ୍ତି ମୁଁ ଚେକ୍ କରିଦଉଛି, ନା ନେଟୱାର୍କ ତ ଏଠି ବଢିଆ ଅଛି ତିନିଶ ଚାରିଶ ଏମ ବି
ହୁଁ ଆପଣ କଣ ଖାଇବା ପାଇଁ ପସନ୍ଦ କରନ୍ତି?
ହଁ ବୋଧେ ମୁଁ କହିଲି ସେଇଟାକୁ ଶୁଖେ ହେଲା ମଝିରେ କାଟିକି ଶୁଖାଯାଏ। ଓ କରଟିକୁ ଛୋଟ ଛୋଟ ବି କାଟିକି ଶୁଖାଯାଏ। ଆଉ ସେଇଠି ବିକ୍ରି ହୁଏ।
ଆଚ୍ଛା ଆଚ୍ଛା ସେଟା କୋଉଠୁ କେମିତି ଆସି କି ନାଇଁ ମୁଁ କିଛି ଏଇଟା ଜାଣିନି କୋଉଠୁ କେମିତି ଆସିଛେ କଣ?
ମାନେ ଏଇଟା କୋଉଠୁ ମିଳେ ଯୋଉ କରୋଟି ନା କଣ କହୁଛନ୍ତି ସେଟା କୋଉଠୁ ମିଳେ?
ବାଉଁଷ ଥାଏ ନର୍ମଲ ହଁ ବାଉଁଷ ଥାଏ।
ହୁଁ ହୁଁ।
ବାଉଁଶ ଗଛ କଣ ଅସ ପାଣି ପଡନ୍ତି ଗଛଟା ତା ମାନେ ପଡିଆରେ କଣ ସେଟା ବାହାରେ ଛୋଟ ଛୋଟ ହେଇକି ବାହାରିବ ସେଇଟା ତାର ଥାଏ ବେଶୀ ବଡ ହେଲେ ସେଇଟା ଭଲ ଲାଗିବନି ମାନେ ଗୋଟେ ଫୁଟ ରୁ ଦି ଗୋଟେ ଫୁଟୁ ଦେଢ ଫୁଟ ବୁଡିଥିବ ସେତିକି ବେଳେ ତା କାଟି ଆଣନ୍ତି କାଟିକି ସେଇଟା ଯୋଉ
ହୁଁ।
କୁ ନର ନର କଂସକୁ ଆପଣ ଦେଖିଛନ୍ତି କି ଯେଟା ସେଟା ମାନେ ଗଛ ଦେଖିଛନ୍ତି ଦେଖିନାହାନ୍ତି ନା?
ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆପଣଙ୍କ ଭଏସ କଟ ହୋଉଚି।
ବୋଧେ କଣ ଆପଣଙ୍କ ନେଟୱାର ମୋର ଭଲ ଅଛି, ବୋଧେ କଣ ପ୍ରବଲେମ୍ ଥିବ ନହେଲେ ଆପଣଙ୍କ କଣ ହେଇିବ ଆ ମୁଁ କହୁଥିଲି ଶୁଣନ୍ତୁ ଆପଣଙ୍କ ବଧେ
ହୁଁ। ହ୍ୟାଲୋ।
ଏଇ କିଛି ସମସ୍ୟା ଅଛି ବୋଧେ?
ହୁଁ।
ହୁଁ!
ହ୍ୟାଲୋ କୁହନ୍ତୁ କୁହନ୍ତୁ?
କିଛି ସମସ୍ୟା ଅଛି ବୋଧେ ନା ଆମେ ପର୍ ପରେ ଜାରି ରଖିବା ନା ଆମେ ଏବେ ଜାରି ରଖିବା ଟାକୁ
ଜାରି ରଖନ୍ତୁ କିଛି ସମୟ
ହଁ। ଅଟମେଟିକ ହେଇଜିବ ନାଁଇ ଆପେ ଆପେ।
ହୁଁ।
ମୁଁ କହୁଥିଲି ଆପଣ ସେ ଗଛ ଦେଖିନାହାନ୍ତି ବଢିଆ ଲାଗେ, ସେ ଗଛ ଟା ଯୋଉଠୁ ଆସେ ଯଉ କରଡିଟା ସେଇଟା ଭଲ ଲାଗେ ମୁଁ ନିଜେ ଆଣିଚି। ସେଠୁ ଭାଙ୍ଗିକି ଆଣିଛି ମୁଁ ଯାଇ ମାନେ ଯାଉଥିଲି କୋଉଠି ଝରଣା ପଟେ ଯାଇଥିବି ମାନେ ବୁଲିବା ପାଇଁ ସେ ଜଙ୍ଗଲ ପାଖରେ ଝରଣା ଥାଏ ତ ବାଉଁଶ ଗଛ ଯୋଉ ଥାଏ ଆପଣ ଧ୍ୟାନ ଦେଇନାହାନ୍ତି ସେଇଠୁ ଛୋଟ ଛୋଟ ଗଛ ବାହାରିଥାଏ, ମାନେ ଗୋଟେ ପଟ ଦେଲେ ପଟ ସେ ଆମେ ଗଲେ ଭାଙ୍ଗିକି ଭାଙ୍ଗିକି ଧରି ଆଣୁ ଘରେ ଦେଇଦଉ ଘରେ ଏମିତି ବି ମିଳିଯାଏ କିଣିବାକୁ ପଡେ ସେମିତି ନହେଲେ ଏମିତି ବି ମିଳିଯାଏ।
ଆଚ୍ଛା ଆଚ୍ଛା ଏଇସବୁ ଯୋଉ ବାଉଁଶ ଗଛ କହୁଛନ୍ତି ଏସବୁ ଗଜପତି ଦିସାଇଡ ରୁ ହିଁ ଥାଇକି ଅଧିକ?
ନାଇଁ ନାଇଁ ନାଇଁ ଗଜପତି ନାଇଁ ଦେଖନ୍ତୁ ଏବେ ଆମ ଏରିଆ ଯେମିତି ଆମେ କହିବା ଏ ଆମ ଯୋଉ ଟିକେ ଜଙ୍ଗଲ ଅଧିକା ଥିବ ବାଉଁଶ ଗଛ ଅଧିକା ଥିବ କଳାହାଣ୍ଡିରେ ବହୁତ ମିଲେ। କନ୍ଧମାଳ ରେ ଆଉ ଅଧିକା ମିଳେ! ରାୟଗଡ଼ା ରେ ବି ବଢ଼ିଆ ମିଳେ ରାୟଗଡ଼ାରେ ବି ନବରଙ୍ଗପୁର ସବୁ ଜାଗାରେ ମିଳେ ଏଇଟା। ବଲାଙ୍ଗୀରରେ ମିଳିଯାଏ ଜ ଜ ସହର ଜାଗାରେ କଣ ଜଙ୍ଗଲ କମ ଥାଏ ନା ତ ବାଉଁଶ ଗ
ହଁ।
ହଁ ହଁ। ହ୍ୟାଲୋ
ହଁ ହ୍ୟାଲୋ।
ହୁଁ କୁହନ୍ତୁ
ସୁବିନି କି ଯାଇଥିବେ ବୁଲିବାକୁ କୁଆଡ଼େ ଝରଣା ପଟେ ହଁ ଝରଣା ପଟେ କେବେ ବୁଲିବାକୁ ଯାଇଥିବେ ନିଜେ ସେଇଟା ଭାଙ୍ଗିକି ମାନେ ଆଣିବେ ଆଉ ନିଜେ କାଟିକି ଇଏ କରିବେ ରସ୍ ଷେଇ କରିବେ ଅଧିକ ଖୁସି ଲାଗିବ ମୁଁ ନିଜେ ଆଣିକି ରୋଷେଇ କରିଛି ଭଳିଆ ଲାଗିବ। ମୁଁ ମୁଁ ମୁଁ ଗତ ବର୍ଷ ଆଣିଥିଲି ଏମିତି ଯାଇଥିଲି ତ
ହ୍ୟାଲୋ
ହଁ ମଞ୍ଜା ମଞ୍ଜା ବିଷୟରେ କହୁଥିଲେ ଆପଣ।
ହୁଁ ମଞ୍ଜା ଖାଇଛନ୍ତି କି?
ମଞ୍ଜା ଖାଇଥିବି ବଟ୍ ତା ନାଁ ଅଲଗା ଥିବ ବୋଲି ଲାଗୁଛି ଆପଣ ମଞ୍ଜା କଣ କହିଲେ ଟିକେ କେମିତି କଣ ହୁଏ ସେଟା?
ସେଟା ସେମିତି ରଷେଇ ବି ହୁଏ ଭଜା ବି ହୁଏ। ମୁଁ ଜାଣିନି ସେଟା ବାହାରୁ କୋଉଠୁ ଆସେ।
କୋଉଠୁ?
ସେଇଟା ଯୋଉ କଦଳୀ ପଟୁଆ ରୁ ଆସେ ପୁଣି
ଓହୋ ହଁ ହଁ ହଁ ସେ କଦଳୀ ଯୋଉ ଲ। ଷ୍ଟ ଯୋଉ ମାନ ଶେଷରେ ଯୋଉ ପୂଳ ଅଛି ଟ ସେଠୁ ଆସେ କିି? ହଁ ସେଇଟା ତ ସେଇଟା ମୁଁ ଖାଏ ସେଇଟା ମୁଁ ଖାଇନି। ଆମେ ଜାଣିନୁ ସେଟା କେମତି କଣ କରନ୍ତି ନା ସେଥିପାଇଁ ଖାଇନୁ ସେଟା ସେଟା ଭଲ ଲାଗେ କି ସେଇଟା? ହ୍ୟାଲୋ। ହ୍ୟାଲୋ! ହ୍ୟାଲୋ!